ହାଲୋ।
କଣ କରୁଛନ୍ତି?
ହେ ବ ବସିଛି ଆଉ।
ଖାଇସାଇଲେଣି?
ହଁ ଖାଇସାରିଲିଣି ଖାଇଲିଣି ଚାରିଟା ବେଳୁ ବସିଛି ଏଠିତ ବର୍ଷା ଜୋରୁ ଢାଳୁଚି।
କୋଉଠି ବସିଚନ୍ତି ଘରେ ନା ବାହାରେ?
ଏଇ ଘର ଭିତରେ ବସିଚି ବର୍ଷା ହଉଛି ପଦାରେ ତ। ସେଇ ଘର ଭିତରେ ବସିଚି। ଆଉ ସନ୍ଧ୍ୟାବେଳ ହେଲାଣି ସନ୍ଧ୍ୟା ଦେଲଣି?
ନାଇଁ ବା ମାଇଁ ମାନେ ଦେଇ ଦଉଚନ୍ତି, ମୁଁ କଣ ଦେବି ସନ୍ଧ୍ୟା?
ଓହୋ, ଆଉ ରୋଷେଇ କଣ ହବ ରାତିକି?
କଣ ରାତିକି ରୋଷେଇ ହବ, ମୁଁ ଜାଣିନି? ମୁଁ ଏଇ ତଳେ ଅଛି। ମାଇଁ ଏବେ ସନ୍ଧ୍ୟା ଦେବାକୁ ସନ୍ଧ୍ୟା ଦେଇକି ଉପୁରକୁ ଗଲେ।
ଓହୋ।
ହୁଁ।
ଆଉ
ଆଉ ଘର-ଘର ଲୋକ କେମିତି ଅଛନ୍ତି?
ଘର ଲୋକ ଭଲ ଅଛନ୍ତି। ଆଉ ଜିମି ବିଲିକି ଟିକେ ବାହାରଥିନି ଘରକୁ ଯାଇପାରିନି। ଏଇ ଝିଅଘରକୁ ଟିକେ ଜିମି ବୋଲିକି ଯାଇପାଇଲିନି।
ଆଚ୍ଛା।
ଆଉ ତମ ମାମ୍
ହଁ କୁହନ୍ତୁ।
ମାମୁଁ ପୁଅ ହେରିକା ସବୁ କଣ କରୁଛନ୍ତି?
ଛୁଆ ସବୁ ଟିଉସନ୍ ଯାଇଚନ୍ତି। ସ୍କୁଲରୁ ଆସିଲେ, ଖାଇ ପିଇ କି ଶୋଇଥିଲେ। ଏବେ ଟିଉସନ୍ ଯାଇଛନ୍ତି। ଟ୍ୟୁସନରୁ ଆସିବେ ଖାଇ ପିଇକି ପୁଣି ଟିକେ ଶୋଇବେ ଆଉ।
ଆଉ ତମ ମାମୁଁ ମାନେ କଣ କରନ୍ତି?
ମାମଁ ମାନେ, ଜଣେ ମାମୁଁ ମୋର କଣ୍ଟ୍ରାକ୍ଟର, ଆଉ ଦି ଜଣ ମାମୁଁ ଦୋକାନ କରିଚନ୍ତି। ଦୋକାନ ଯିବା କରନ୍ତି। ସକାଳୁ ଜଣେ ପଳେଇଲେ। ତା ପରେ ଗାଧୋଇ ଖାଇବାକୁ ମାମୁଁ ପଳେଇ ଆସନ୍ତି, ଆଉ ଜଣେ ମାମୁଁ। ଆଉ ଜଣେ ମାମୁଁ ପଳାନ୍ତି ଦୋକାନରେ ବସିବା ପାଇଁ। ଏମିତି ସବୁ କରନ୍ତି ଆଉ।
ଆଉ।
ଆଉ ତମ ବାଡିରେ କଣ କଣ ଲାଗିଛି ପନିପରିବା?
ଆମ ବାରିରେ ଲାଗିଛି ଉଁ ଭେଣ୍ଡି,
ହୁଁ।
ଜହ୍ନି
ହୁଁ।
କାକୁଡ଼ି ପୋଇ ଆଉ ଏମିତି ସବୁ ଲାଗିଛି ଆଉ।
ପୋଇ ରାଇତା ଖାଆନ୍ତି ନା ଆପଣ?
ହୁଁ, ପୋଇ ଭଜା ଆଉ ମସଲା ଦେଇକି ଆଳୁ ପୋଇ ଭଜା କରିବାକୁ ବଢିଆ ଲାଗିବ।
ହୁଁ ହୁଁ।
ଆଉ ପୋଇ, ଚୁଙ୍ଗୁଡ଼ି, ମାଛ ପକେଇକି ରାନ୍ଧିବାକୁ ବଢ଼ିଆ ଲାଗିବ। ଆଁ ପୋଇ ମାଛ ମୁଣ୍ଡ ଧରିକା ଛିଞ୍ଚିଡ଼ା କରିବୁ ସେଇଟା ବି ବଢ଼ିଆ ଲାଗେ।
ହୁଁଁ।
ଓ ଏ ଭେଣ୍ଡି ଭେଣ୍ଡି ଏଇ ତରକାରୀ କରୁଛନ୍ତି ମସଲା ଦେଇ ଭାଜୁଛନ୍ତି। ପୋଡାପୋଡି କଲେ ବି ପଖାଳରେ ବଢିଆ ଲାଗେ।
ହୁଁ।
ହଁ ଜନ୍ନି ଧର ଶାଗ ପକେଇ ଭାଜିଲୁ
ହୁଁ।
ସିଏ ବି ବହୁତ ଭଲ ଲାଗେ।
ଆପଣ କଲରା ଖାଆନ୍ତି?
କଲରା ଚିପ୍ସ କଲେ ଖାଇବି ନହେଲେ ନାହିଁ ଏ ଯଉ ଗୋଟା ଭାଜେ ଚେକା କରି ମୁଁ ସେଗୁରା ଖାଏନି। ମତେ ପିତା ଲାଗେ ଖାଏନି
ହଁ କଲରା ଟା ତ ପିତା ଆଉ।
ହଁ ମୁଁ ତ ସବୁଠାରୁ ମୋତେ ଆଳୁଦମ ବହୁତ ଟେଷ୍ଟି ଲାଗେ ଆଉ ଘୁଗୁନିଟା ବି ଏମିତି ଭଲ ଲାଗେ।
ଆଉ ଆଳୁଦମ ଟା କେମିତି କରନ୍ତି?
ଆଳୁଦମଟା ଥର ଆଳୁକୁ ସିଝେଇ ଦେଲୁ ତେଲରେ ମାନେ ତାକୁ ଭାଜି ଦେବୁ ପ୍ଲେଟ୍କୁ କାଢ଼ି ଦେବୁ ତାପରେ ଅଦା ପିଆଜ ରସୁଣ ଜିରା ମସଲା କରି ଗୋଟେ ପିଆଜ କାଟିକି ରଖିଥିବୁ ତାପରେ ତାକୁ କଣ କରିବୁ ନା ମ ପିଆଜଟାକୁ ପକେଇକି ଫୁଟଣ ତେଲ ପିଆଜ ପକେଇକି ତାକୁ ଇଏ କରିଦବୁ ତାପରେ ମସଲା ସବୁ ପକେଇବୁ ଗୋଟି ଗୋଟିକି। ପକେଇଲା ପରେ ମସଲା କଷି ହେଲା ପରେ ସେ ଆଳୁକୁ ପକେଇଦବୁ। ଆଳୁକୁ ପକେଇଦବୁ ତାପରେ କଷି କଷିିବୁ ଯେମିତି ଆମେ ମାଂସ କଷୁଛନ୍ତି ସେମିତି କଷିବୁ ସେ ହେଇ ଆସିଲା ବେଳକୁ ତାପରେ ପାଣି ଦେବୁ ପାଣି ଦେଲାବେଳେ ଯେ ତିକି ତମର ମାନେ ଖାଇବ ଅଳ୍ପିକିଆ ଝୋଳ ରଖ ରଖିକି ବେଶୀ କିଏ ରଖେ ଯେତିକି ରଖିବୁ ରଖି ନା ତାପରେ ଏଇ ଯୋଉ ଗରମ ମସଲା ତେଜ ପତ୍ର ପକେଇଥିବୁ ତାପରେ ଏଇ ଗରମ ମସଲା ତାପରେ ପକେଇବୁ। ଗରମ ମସଲା ପକେଇକି ଓହ୍ଲେଇବୁ ଆଉ। ଏବେ ଫୁଟୁଣା ହେଲେ ଓଲ୍ହେଇ ଦେବୁ।
ଆପଣ ସକାଳେ ସବୁଦିନ ପଖାଳ ଖାଇବା ପାଇଁ କଣ କଣ ରୋଷେଇବାସ କରନ୍ତି?
ମୁଁ ସକାଳେ ଆଳୁ ପିଆଜ ଭାଜେ। ପୋଟଳ ଆଳୁ ଭାଜେ, କଲରା ଭାଜେ।
ହୁଁ।
ଆଉ କେତେବେଳେ ହେଇ ଜହ୍ନିଆଳୁ ଭାଜିଦିଏ। କେତେବେଳେ ବି ସୁଜନା ଶାଗ ଭାଜିନିଏ କେତେବେଳେ ନେଉ ଟିଆ ଶାଗ ଭାଜିନିଏ କେତେବେଳେ ହେଇ ବୋଇତାଳୁ ଡ଼ଙ୍କ ଡୁଙ୍କ ରାଇତା କରେ। ଆଉ ଏଇ ଯୋଉ ପୋଇ ଭଜା କରେ।
ହୁଁ।
ହ ଏମତି ଭେଣ୍ଡି କେତେବେଳେ ବି ଭାଜି ଦିଏ ଆଉ ଏମିତି ସବୁ ମାନେ ଯେତେବେଳେ ଯୋଉ ଜିନିଷ ସକାଳେ ପଖାଳ ଖାଇବା ପାଇଁ ଥିବ ଘରେ। କର୍ ଦେଲେ ଏଇ ଚଟପଟି ଗ ଲାଇଲେ ବି ଚଟପଟି ରଖିଦିଏ। ସେତ ଘୁଗୁନି ଫୁଗୁନି ନେଇ ଆସେ।
ଘରେ କେବେ ଚଟପଟି ବନେଇଛନ୍ତି?
ହଁ ଘରେ ମୁଁ ମୋ ତ ବିରି ଚାଉଳ କରୁଛି। ଏବେ ତ କରୁନି ଗ୍ୟାସ୍ ସରି ଜାଇଛି। ତାଲେ ମଟର ସିଝେଇଦିଏ
ଆଜ୍ଞା।
ସିଝେଇ ଦେଇକି ତାକୁ ସବୁ ମାନେ ପିଆଜ ବିଲେଇତି ଆଣ। କଞ୍ଚା ଟମାଟର ହଁ ବିଲେଇ ଚାଉଳ ସେଟା ତ କୋଟେ। କଞ୍ଚା ଲଙ୍କା ସବୁ ଛେଚି ଦେଇଥାଏ କଞ୍ଚା ଲଙ୍କା। ଛେଦେଇକି ତାକୁ ସିଝେଇ ଦେଇଥାଏ। ତାପରେ ତାକୁ ଗୋଟେ କଂସାରେ ମଟରକୁ କାଢି଼ଦିଏ। ପିଆଜକୁ କଞ୍ଚା
ହୁଁ।
ପିଆଜ କଞ୍ଚା ପିଆଜ କଞ୍ଚା ଲଙ୍କା। ବିଲେଇତି ଆଣ ମାନେ ଟିକ୍ ଟିକ୍ କରିକି କାଟିକି ତାପରେ ତାକୁ ସବୁ ଲଙ୍କା ଗୁଣ୍ଡ ପକେଇକି ତାକୁ ଗୋଳେଇ ଦିଏ ହେଲା। ନୁଣ ସ୍ଵାଦ ଅନୁସାରେ ଲୁଣ। ଆଉ ତ ସିଝେଇଲା ବେଳେ ହଳଦୀ ପକେଇଥାଏ ଆଉ। ଆଉ
ଆଚଛା।
ହ ପକେଇଦିଏ ତାକୁ ଗୁଳେଇ ଗାଳି ଦେଇକି ତାପରେ ସେ ଧଣିଆ ପତ୍ର ସେ ଚଟପଟି ହେଇଗଲା ଆଉ ଖାଇଲା ବଳେ ଖାଇବ ବଢି଼ଆ ଟେଷ୍ଟି ଲାଗିବ। ବଢି଼ ଟେଷ୍ଟ ଲାଗେ। ଆଉ ଏନ୍ତି କଣ? ଏନ୍ତି ମୋ ସାନ ଝିଅ ହଉ ବେଶୀ ଭଲ ପାଏ ମୋ ସାନ ଝିଅ ମୁଁ ସେଇ ସବୁ କରେ। ଆଉ
ଆପଣ ସନ୍ଧ୍ୟାବେଳେ କଛି ଖାଇନାହାନ୍ତି?
ନାଇଁ ମୁଁ ଭାତ ଖାଇଥିଲି ଚାରିଟା ପାଞ୍ଚଟା ବେଳେ ତ। ସେଇଥିପାଇଁ ଆଉ କିଛି ଖାଇନି
ଓହୋ ଏକାଥରେ ରାତିରେ ଖାଇବି ଆଉ।
ହଁ ରାତିରେ ରାତିକି ରୁଟି ଆଜି ଗୁରୁବାର ନା।
ହୁଁ ହୁଁ।
ରୁଟି ଗୁଗୁନି କରିଥିବୁ ସେଆଉ ଖାଇବୁ। ଆଉ କ୍ଷୀର ବି ଅଛି। ଏମତି କ୍ଷୀର ରୁଟି ଖାଇଲୁ ନହେଲେ ହୁଁ ଗୁଗୁନି ନଗେଇ ରୁଟି ଖାଇଲୁ ଏମିତି ଆଉ।
ହୁଁ କ୍ଷୀର ଯୋଉ କିଣୁଛନ୍ତି କେତେ ଟଙ୍କା ନେଉଛନ୍ତି? ଉଁ
ପାଞ୍ଚ ଦଶ ଟଆଁ।
ଆଚ୍ଛା। ସବୁଦିନ କ୍ଷୀର ରୁକୁଛନ୍ତି।
ହଉଁ
ବଢ଼ିଆ ଆଉ।
ଏଇ ସାନ ଝିଅ ପାଇଁ ରଖେ ପ୍ରାୟ।
ହୁଁ ହୁଁ।
ସାନ ଝିଅଟା ଏମିତି ଖାଇବାକୁ ଆଡ଼ୁ ସାଡ଼ୁ ଭଲ ପାଏନି। ଆଁ ତାର ଖାଲି ପଇସା ଆଉ ହଉଛି ଏଇ ଯୋଉ
ହୁଁ
ହୁଁ କ୍ଷୀର ରଖିଲେ ରୁଟି ଖାଇବ ନହେଲେ ବିସ୍କୁଟ ପକେଇକି ଖାଇବ। ନହେଲେ ମୁଢ଼ି ପକେଇ ଖାଇବ। ତାର ଏଇଭଳିଆ ଖାଇବା। ମନେ ମାରି ଚୁଚୁ ମାରିଆ ଖାଇ ଖାଇବ। ଜଳି ଜଳଖିଆ ପତ୍ର ହେଲେ ତାର ଠିକ୍ ଭାବରେ ଖାଇଦବ। ଦିନକୁ ଦଶ୍ ଦବ ଗୋଟେ ଉଁ ମୁଡୁ ଏଇ ଯୋଉ ମୁଡୁକି ଦେଲେ ଖାଇବ ଏଇ କୁରୁକୁଡି ଉରା ଖାଇବ ଏଉରା ତାର ସ୍ପେସିଆଲ ଖାଦ୍ୟ ଆଉ। ଆଇଁଷ ଉପରେ ବି ଏତେ ନୁହଁ। ହୁଁ ଶୁଖୁଆ ଖାଇବନି ମାଛ ଖାଇବନି। ମଟନ୍ ଖାଇବନି ଅଣ୍ଡା ସିଝା ଖାଇବନି।
ଏ
ଉଁ ଯଦି ଚିକେନ୍ କଷା ମସା ହେଲା।
ଆଜ୍ଞା
କହ
ହଁ
କଷା ମାଂସ ହେଲା ଯଦି ଖଣ୍ଡ ଦି ଖଣ୍ଡ ଖାଇଲା।
ହଁ ଶକୁମାରିଆ ଖାଇବା।
ହଁ ଆଇଁଷ ଉପରେ ମୋ ଦେଇ ଝିଅଙ୍କ ଏତେ ନୁହେଁ।
ହଁ
ଖାଲି ଯା ଇଏ ଖାଇବା ଖାଆନ୍ତି ନାଇଁ କି। ସାଧା ଉପରେ ଖାଆନ୍ତି ବେଶୀ।
ହଁ
ହୁଁ ଭଲ।
ହଁ
ମୁଁ ସାଧା ବି କିଛି ଖରାପ ନୁହଁ।
ହଁ
ସାଧା ବି ବହୁତ ଭଲ ସାଧା ଖାଇବା ବି ଦରକାର। କାରଣ ସାଧା ଖାଇଲେ ଭଲ ବୁଦ୍ଧି ହବ। ଆଇଁଷ ଫାଇସ ଖାଇଲେ ଭଲ। ସାଧାଟା ବହୁତ ଭଲ।
ସିଏ ଏମିତି ଦେଇଛି ତାଙ୍କ ତାଙ୍କର ଆଇଁଶକୁ। ଭଲ ପାଆନ୍ତିନି ବେଶୀ ଖାଇବାକୁ ସେ। ବଡ଼ ଝିଅ ଟୋଟାଲି ଖାଉନି ଆଉ ଆଇଁଷ। ସେ ତାର ଛତୁ ପନିଆରି ଏଇ ସବୁ ଖାଇବାକୁ ଭଲ ପାଏ ଆଉ ହେଲା। ହାଲୋ।
ଯାହା ହଉ ଭଲ ଆଇଁଷ ଫାଇଁଷ ଛାଡ଼ି କି ଛୁଆ ସାଧା ଖାଉଚନ୍ତି ଭଲ ଖୁସି ଲାଗୁଚି ଶୁଣିଲା ବେଳକୁ।
ହୁଁ ଏ ଯେ ଦିନ ଆଇଁଷ କଲେ ସେ ସେ ଖାଇବେନି ଉପାସ ରହିବେ। ସେ ତାଙ୍କ ପାଇଁ ଯଦି ଆଳୁ ଫାଳୁ ଭାଜି ଦେଇଥିବୁ କି କଣ କରିଥିବୁ ଖାଇବେ। ନହେଲେ ଉ
ହୁଁ।
ହଁ।
ଆପଣ ଖାଆନ୍ତି ନା ଆଇଁଷ?
ମୋର ଶୁଖୁଆ ମାଛ ଅଣ୍ଡା ସବୁ ଚଳିବ।
ଆଚ୍ଛା।
ଚିକେନ୍ ମଟନ୍ ତ ଏମିତି ଖାଏନି।
ହୁଁ ହୁଁ।
ଆଉ ନଲେ ସବୁ ଚଳିବ।
ହୁଁ ହଁ।
ହୁଁ ଆଉ ତମେ ଖା ନା ଆଇଁଷ ସବୁ?
ହଁ ମୁଁ ମଝିରେ ଛାଡି ଦେଇଥିଲି ତାପରେ ଦେହ ଟିକେ ଖରାପ ହେଇଗଲା ମୁଣ୍ଡ ଫୁଣ୍ଡ ବୁଲେଇଲା ର କ୍ତ ଟିକେ ସର୍ଟ ହେଇଗଲା ଘରେ ପାଟି କଲେ ଖାଇଲି ଆଉ।
ହଁ। ଉଁ।
ଏଇଆ ଆଉ।
ଓ ହୋ। ଆଉ କଣ?
ନାଁ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମତିଙ୍କ ଦେହ ଭଲ ଅଛି। ଆଜି ବାପାଙ୍କର କଣ ଗୁଟେ କାନ ପାଚିଚି କାନେରେ ପାଣି ପଶି ଯାଇଥିଲା ପଶି ଯାଇଥିଲା ଯଦି ତା କାନ ପାଚୁଚି। ଆଉ ସେୟାକୁ କୋଉଥିଲି ଗୋଟେ ଡ୍ରପ ଆଣିକି ପକେଇବେ ବୋଲିକି। କଣ ହୋଉଚି।
ଆସିଲେଣି ସମସ୍ତେ ଘରକୁ?
ହଁ ଏବେ ଟାଉନ ରୁ ସବୁ ଆସିଲେ।
ହୁଁ।
ଆସୁଚନ୍ତି ପିଣ୍ଟୁ ବାରେ ପଳେଇ ଆସିଲା ଆଉ ଏମାନେ ସବୁ ପଛରେ ଆସୁଚନ୍ତି ଆଉ। ହଁ ଆଜି ତାଙ୍କର ବୋଧେ ବେଲ ହେଇଗଲା ନା କଣ।
ଉଁ ହୁଁ ହେଗୁରା ନୁହେଁ।
ଓ ହୋ।
ହାଲୋ।
ହଁ ହଁ।
ଆଉ ହଁ ଶୁବୁଚି ପା ଆଉ
ହୁଁ।
ପୁସିି ଫୋନ୍ କରିଥିଲା।
ହଁ ପୁସି ଦେଇର ମୋର କଥା ହୋଉଥୁଲୁ।
ହଁ ଫୋନ କରିଥିଲା ମୁଁ କହିଲି ସନ୍ଧ୍ୟା ଦେଇସାରେ କଥା ହେବା। ଆଉ
ହୁଁ।
ହୁଁ ଗାଁ ଲାଇନ ଥିଲା କଣ ପଳେଇଲା। ବିପିଲ ଲାଇନ ବି ପଳେଇଲା।
ଏକାଥରେ ସବୁ କାଟିଦେଲେ ତାପରେ ଦେବେ ଆଉ।
ହଁ ସବୁ ପଳେଇଲା ଏଇନା ଘର ଉରା ଅନ୍ଧାର ହବ ନା?
ହୁଁ।